ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
କଣ କରୁ
ହ୍ୟାଲୋ କ କରୁ ଛ ନା ବସ
ମାନେ
ହଁ ଭଲ ଅଛୁ ଆଉ କଣ କରୁଚ?
ଘରେ ସମସ୍ତେ
ହଁ ସବୁ ଭଲ ଅଛୁ। ତମଘର?
ହଁ ଆମ ଘରେ ଭଲ ଅଛନ।
ସବ୍ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
କଣ କରବ ଏବେ?
କଣ କରୁବେ ଭାଇ ବସିଛି ଆଉ କଣ କରିବି?
ଉ ହୁଁ କିଛି କରବନି?
ନାଇଁ କଣ କରିବ?
ହ୍ୟାଲୋ।
ହଁ
ବସଛୁଚ ହୁଁ
ହୁଁ ବଛିଚି ହୁଁ
ହ୍ୟାଲୋ
ହଁ ଅଁ
ହ୍ୟାଲୋ ବସିଚ?
ହେଲୋ, ହୁଁ
କଣ କୁଆଡେ ବୁଲା ବୁଲି ନାଇଁ କି
ନାହ୍ନି, କଣ ବୁଲିବୁ ଯେ ବର୍ଷା ହଉଛି।
ବର୍ଷରେ ହ୍ନି ଟ ବୁଲିଲେ ଭଲ ଲାଗେ ଜାଉଣ ଟିକେ ବୁଲବ। କଣ?
ବର୍ଷାରେ ବୁଲିଲେ ଥଣ୍ଡା ହବ।
ହଁ ଥଣ୍ଡା ହବ, କିଛି ଥଣ୍ଡା ହବନି ଯାଉନ ବୁଲିବ ଟିକେ?
ହୁଁ
ଭଲ।
ହୁଁ
ଜାଉନ ବୁଲି ବ ଟିଏ?
ନାଇଁ।
ଆସ ନହେଲେ ବୁଲିଯିବା।
ଚାଲ, ଆସ।
କୁଆଡେ ଯିବା ବୁଲି?
କୁଆଡେ଼ ଯିମା।
କୁଆଡେ ଯିବା?
ଜିବାନା କୁଅ?
କୁଆଡେ ଜିବା କୁଆଡେ ନାଇଁ ରାସ୍ତା ରାସ୍ତା ବୁଲିବା ଆଉ କଣ।
ରାସ୍ତା ରାସ୍ତା ବୁଲି ବୁଲି ଗୋଟେ କୁଆଡେ ପଳେଇବାକି।
ହୁଁ।
ହ୍ୟାଲୋ।
ହୁଁ।
ରାସ୍ତା ରାସ୍ତା ବୁଲିବୁଲି ପଳେଇବା କୁଆଡେ ଗୋଟେ ନହେଲେ।
ହୁଁ।
ଚାଲ ଯିବା ମୁଁ ତ ରେଡି ଆମ ରେଡି। ପୁରା ରେଡି, ଆରମ୍ଭ କରବା ଚାଲ, ପଳା ଆସ କୁଆଡେ ବୁଲିଯିବା।
ହୁଁ।
ଏବେ କଣ ଖାଇବ ଜଳଖିଆ?
କଣ ଆଣିମି ଚା ପିଇବୁ, ତମେ?
ହଁ ଦେଖିବା ଟିକେ ଜଳିକିଆ ଫଳିକଆ ଖାଇବି ବୋଲି ଭାବୁଛି ତ ଦେଖିବା କଣ ହଉଛି।
ହୁଁ।
ଆସ ଘର ଆଡେ ପଳେଇ ଆସ, ଜଳଖିଆ ଖାଇବାକୁ ଯିବା କଣ କହୁଛ?
ହଉ ଆଉ ଏତେ କହୁଚ ଯଦି ଆଇବି ଆଉ।
ଚାଲ ମୁଁ ମନା କରୁଚି, ଚାଲ।
ହୁଁ।
ଆଉ ପଢ଼ାପଢ଼ି ଭଲ ଚାଲିଛି?
ହୁଁ, ତମର?
ହଁ ଚାଲିିଛି ହେମତି ଆଉ, ଖରା ହଉଛି?
ହୁଁ।
ଖରା ହଉଛି କଣ
ନାଇଁ ବର୍ଷା ହଉଚି।
ଖରା ହଉନି ଏବେ ଖରା ହଉଥିଲା ପରା।
ନାଇ ହଁ ମେଘୁଆ ମେଘୁଆ କରିଛି ବର୍ଷା ହେଇକି ଛାଡିକି ମେଘୁଆ ମେଘୁଆ ପାଗ କରିଛି ଆଉ।
ଆମ ପଟେ ବି ସେମତି ଆମ କହିଛି ବର୍ଷା, ଦିନରେ ଖରା ହେଉଥିଲା ଏବେ ବର୍ଷା ବର୍ଷା ଭିଜି ଗଲି।
ହୁଁ।
ଆମ୍ବ କାଇଲୁଣି ଆମ୍ବ ଆମ୍ବ।
ହୁଁ।
କେତେ?
ବହୁତ।
ବହୁତ ମାନେ କେତେ ହେଇଚି?
ହୁଁ।
ଖାଇଚି ଆଉ ଯେତିକି ପାଇଲି ସେତିକି ଖାଇଚି ଆଉ।
ଯେତିକି ପାଇଲୁ ମାନେ? କଲିମୀ ବାଲା କି?
ହୁଁ କଲିମି ଇଏ ସିଏ ଆମ୍ବ ମିଶେଇକି ସବୁ ଜାକ।
ନର୍ମାଲ ଆମ୍ବ ନାହିଁ? କଲମୀ ଆମ୍ବ ଏକା।
ହୁଁ।
ହଁ ଖାଇଚି।
କଲିମି।
ହୁଁ।
ଉଁ ହୁଁ।
ଆମେ ବି ସେମିତି ଖାଇଚୁ ସେତେ ବି ନାଇଁ। ଖାଇଚୁ ମତେ ବେଶୀ ଖାଇ ଖାଇ ଭଲ ଲାଗୁନି ବେଶୀ ଆମ୍ବ ଖାଇବାକୁ। ବେଶୀ ଆମ୍ବ ଖାଇଲେ ନିଦ ଲାଗୁଚି ପ୍ରବଳ। ସେ ଯୋଉ ମଦ ପିଇଲା ପରିକା ଲାଗୁଚି। ସେଇଥିପାଇଁ ମୁଁ ଖାଉନି।
ହୁଁ, ହୁଁ।
କୋଉ ଆମ୍ବ ତମକୁ ଭଲ ଲଗେ?
କଲମି ଆମ୍ବ। ତମକୁ?
ହୁଁ।
ତମକୁ?
ମୋତେ ବି କଲିମି ଆମ୍ବ ଏଇ ନର୍ମାଲ ଆମ୍ୱ ଯାହା। ଆମ୍ବଳା ହଉଚି ଗୋଟେ ଟେଷ୍ଟ ଅଲଗା ପ୍ରକାର ହଉଚି ଭଲ ଲାଗୁନି ମୋତେ।
ହୁଁ ସେଟା ରେ କଞ୍ଚାରେ ବି ମିଠା ମିଠା ଲାଗିଥାଉଚି।
ହଁ କଞ୍ଚାରେ ବି ସିଏ ବି ଖାଇବାକୁ ବଢିଆ ଲାଗୁଚି। ସେଥିଲାଗି ଭଲ ଲାଗୁଚି ଖାଇବାକୁ ଟିକେ।
ହୁଁ।
କଲମି ଆମ୍ବ ହେଲେ ମତେ ଟିକେ ଖାଇବାକୁ ଇଚ୍ଛା ହବ। ଖାଇବି ବି ଟିକେ। ଆଉ ନର୍ମାଲ ଆମ୍ୱ ହେଲେ ଟିକେ ବି ଇଚ୍ଛା ହଉନାଇ ଖାଇବାକୁ ବି ଖାଇଲେ ଟିକେ ଜୁସ୍ ଫୁସ୍ କରିକିନା ପିଇଦେଇଥାଉଚି। ନହେଲେ ଭାତରେ ଟିକେ ଖାଇଦଉଚି। ନହେଲେ ଇଚ୍ଛା ହଉନି। କହିବାକୁ ଗଲେ ଆମ୍ବ ବେଶି ଖାଇପାରେନି ମୁଁ।
ହୁଁ। କିନ୍ତୁ ଖଟା କଲେ ବଢିଆ ଲାଗୁଚି ଆଉ। ହଁ
ଖଟା କଲେ ଭଲ ଲାଗୁଚି। ମତେ ଖଟା ଫଟା ଇଚ୍ଛା ନାହିଁ। ଖାଇଲେ ସେ ଟିକେ ଖାଲି ଆମ୍ବ ଟା ଭଲ ଲାଗୁଚି। ମୁଁ ତ ଖଟା ହଁ କଞ୍ଚା ଆମ୍ବ ଖଟା କଲେ ଟିକେ ଭଲ ଲାଗୁଚି। ସେ
ହୁଁ।
ଆମ୍ବ ପିସ୍ ପିସ୍, ପାଚିଲା ଆମ୍ବ କଲେ ବେଶୀ ମିଠା ଲାଗୁଚି। ଯାହା ତ ସେଟା ମିଠା। ପୁଣି ମିଠା ମାନେ ଭାବ ସେଟା କଣ ହବ। ସେ ମତେ ମିଠା ପାଇଁ ଏକା ବେଶି ମିଠା ପାଇଁ ଏକା ମତେ ଇଚ୍ଛା ନାହିଁ। ନହେଲେ କିଛି ଖାଇବାର। ନାନ ମ ମୋତେ ମିଠା ଫିଠା ଏତେ ପସନ୍ଦ ନୁହଁ ମିଠା ଗୋଟେ ଏତେ ଯୋରେ ତ ମିଠା ଯାହା ତ ହ ମୁଁ ପ ବ୍ରଣ ଫଣ ବାହାରିକି ରହିଛି। ପୁଣି ଆଉଥରେ ମିଠା ଖାଇକି ମୋର ସେ ରହିବନି ଆଉ। ପଳେଇବ ତାପରେ ଆଉ କେତେ ଦିନ ପରେ ଦେଖିଲା ପରେ ମତେ କିଏ ଚିହ୍ନି ପାରିବେନି। କିଏ ଏଇଟା ଗୋଟେ ବୋଲି ନାଇଁ ମତେ ମିଠା ମାନେ ମିଠା ହଉଛି ଏତେ ଜୋର ମି ଠା ହଉଛ ମିଠା ହିଁ ମତେ ପସନ୍ଦ ନାହିଁ ମିଠା ହବା ପାଇଁ ଏବେ। ଏତେ ଜୋରେ ମିଠା ହଉଛି କଣ ମିଠା ଖାଇବୁ ମିଠା ଯେତେ ଜୋରେ ହଉଥିଲା ମିଠା ଖାଇବାକୁ ବି ଭଲ ଲାଗୁନି।
ଲଗଉନ ଛାଡିଯିବ ବ୍ରଣ।
ଏ କିଛି ଆଲବେରା ଫାଲବେରା ନାହିଁ ମୁଁ ଲଗଉଥିଲି ଆଲବେରା କାହିଁ ଆଉ କୁଠେ ଛାଡୁଛି। ଗାଁରେ ଲଗଉଥିଲି ଓଲଟା ମତେ ବଧେ ଇନ୍‌ଫେକ୍ସନ୍ ହେଲା ଭଳିଆ ମତେ କୁଣ୍ଡେଇ କୁଣ୍ଡେଇ ହେଲା। କେମିକାଲ ବି ଟିକେ ୟୁଜ କରୁଥିଲେ ସେ କେମିକାଲ ପାଇଁ ତ ଯ ହ। ତ କଣ ସବୁ ଆଣିଥିଲେ ଔୋଟ ଯ ସେ ଯ ସବୁ ଇଏ କଲା ବେଳେ ସେ ପୁରା ବି। ବ୍ରଣ ଆହୁରି ବାହାରିଲା ପୁଣି ଆଲବେରା ଲଗେଇକି ମତେ ଓଲଟା କୁଣ୍ଡେଇ କୁଣ୍ଡେଇ ମୁଁ ଆଉ ମୁଁ ବି ସେଟା ଚାହୁଁ ନାହିଁ ମୁଁହ ପୁରା ଟା କୁଣ୍ଡେଇକି ଆଉ ଥରେ ବାହାରିଲା ବ୍ରଣ ସେଥିଲାଗି ମୁଁ ଆଉ ରଖିଦଲି। ଆଉ କେତେ ଲଗେଇଲି ବହୁତ ଦିନ୍ ଯାଏଁ ଲଗେଇଲି ଦି ତିନି ସପ୍ତାହେ। ସକାଳେ ଦିନବେଳା ଆଣିକି ଲଗଉଚି। ସେମତି ହେଲା ଫେସ୍ ଯେ ମତେ ଆଉ ଇଚ୍ଛା ହେଲା ନାଇଁ ଲଗେଇବାକୁ। ଭଲ ହେଲେ ସିନା ଗୋଟେ ଲଗେ ତାଙ୍କ ଏ ତି ମଲଗ କଣ ଲଗେଇବେ। ମୁହଁ ଟିକେ ସଫା ତଫା କଲେ କି କଣ ହେଲେ ଟିକେ ଲଗେଇବାକୁ ହେଲେ ଇଛା ହଉଛି ନହିଁ। ମୁହଁରୁ ସବୁ ଯାଉଛି। ତାଙ୍କ ଯା ପୋଳଉଛି ଟିକେ ଲଗେଇ ପ ହେଲେ ବା କି ଆଉ ଆରି ବାରି ମୁହଁ ଖରାପ ହେଲା। ପୁଣି ସେ କଳା ଦାଗ ଯାଏ ଏଠେ ସେଠେ ଏଠ ଏଠେ ରହିଲା ଯାହା ଯେମିତି ଦେଖା ଗଲା। ମୋତେ କାନ୍ଦ ଲାଗୁଥିଲା ମୁହଁ ଦେଖିକି।
ହୁଁ ଜଣ ଜଣକ ତ ସେମିତି ଏକା ହୁଅନ୍ତି। ବ୍ରଣ ହେଇକି କଳା ଦାଗ ହେଇଯାଉଚି ଛାଡୁନାହିଁ।
ହୁଁ ସେ ବ୍ରଣ ବ୍ରଣ ହେଲେ କିଛି ବି ହଏ ନା ଅସୁବିଧା ନାହିଁ। ଯୋଉ କଳା ଯୋଉ ଦାଗ ଜା କ ରହିଯାଉଛି ମୁହଁ ଯେମିତି ଦେଖା ଯାଉଛି। ଏମତି ଜାଗା ଚାହିଁରେ କି ହନ୍ତି ପୁରା ନାକ ମଝିରେ। ତାପରେ ଏଇ ଯୋଉ କପାଳ ଧାଏରେ। ଏ ତୁ ଦିଟା ଆଖି ପତା ମଝିରେ ଏମତି ଯାକ ଯାଇଏ ରହୁଛି। ମତେ ବିଚାଳ ଲାଗୁଛି।
ହଁ।
ମାନେ ଗୋଟେ ହଁ ଗାଲ ଯାଇ କଲେ ଗୋଟେ ହଁ, ମଞ୍ଜି ହେଲାବଳେ ସେ ପୁଣି କଳା ଦାଗ କେତେ ଜୋର ହବ ମୁଁହଁ ବି ସେଟା ଫୁଲିଯିବ ବଥା ହବ ସେଠୁ ମାନେ ବ୍ଲଡ ଫ୍ଲଡ ବାହାରିବ। ମୁଁଇଁ ସେଟାକୁ ମାସେ ଲାଗିବ ସେଇଟା ବନ୍ଦ ହବା ପାଇଁ ମାସେ ଲାଗିବ। ସେ ମାସେ ପୁରିଲା ଭିତରେ ଆଉ ପାଞ୍ଚଛଅଟା ବ୍ରଣ ମୁହଁରେ ଭର୍ତ୍ତି ହେଇଯାଇଥିବ। ତାପରେ ପୁଣି ସେଟା ସରିଲା ବି ରେ ଆହୁରି ସେଟା ବ୍ଲାକ୍ ସ୍ପଟ କଳା ଦାଗ କଳାଦାଗ ହେଇ କେତେ ଜୋରେ ଆଉ କଣ ଲ ଯାହା ଲଗେଇଲେ ଆଉ ମୁଁହରେ କିଛି ବି ଜାଉନି ମୁଁ କେ ସେତେ ଜୋରେ ସେ ଯେତେ ବାହାର ମତେ ଲାଗୁନାହିଁ କି ଆଉ ଏତେ ଗୋଟେ ବ୍ରଣବାହାରିବ ନା। ଯେଦି ବାହାରିଛି ମୁଁ ତ ଖାଲି ଖାଲି ଦର୍ପଣ ଦେଖିକି ରହୁଛି ଖାଲି ଏତେ ଏତେ ପୋଡ଼ୁଚି ଯେ କଣ କରିବି ଆଉ ବେଜାର ଲାଗୁଚି ଲାଗୁଛି କିନ୍ତୁ ସେ କଳା ଦାଗ ରହୁଛି ଏକା ସେଥିଲାଗି କା ବିରକ୍ତ ଲାଗୁଛି ଯଦି କଳାଦାଗ ରୁହନ୍ତାନି ଏ କିଛି ନାହିଁ।
ହୁଁ।
ସେତିକିରେ ବି ବ ବିଜାର ଲାଗୁଚି।
ହୁଁ ଦାଗ ହୁଅନ୍ତା ନାଇଁ କହିଲେ ଭଲ ହୁଅନ୍ତା।
ହଁ ଯଦି ଦାଗ ଯଦି ରୁହନ୍ତା ନାହିଁ ବୋଇଲେ ଭଲ ହୁଅନ୍ତା।
ହଁ ମିଠା ଖାଇଲେ ବେଶୀ ହୋଉଚି?
ମତେ ତ ସେମିତି ଲାଗୁଛି ମିଠା ଖଟା ଖାଇଲେ ବେଶୀ ହଉଛି ଭଳିଆ।
ଓହୋ।
ହଉ ମୁଁ ରହୁଚି ଟା ଟା।
ହଁ।